ହାଲୋ। ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କ ନେଟୱାର୍କ ବୋଧେ ସ୍ଲୋ ହେଉଛି ନା କଣ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ଅଁ।
ଆଜ୍ଞା କଣ କରୁଛନ୍ତି?
ହାଲୋ।
ଆଜ୍ଞା କଣ କରୁଛନ୍ତି?
ଏଇ ବସିଥିଲି ଆଉ ଆପଣଙ୍କର ଟିକେ ଛାତ ଉପରକୁ ଆସିଲା ପରେ ଶୁଭିଲା।
ଓହୋ ଆଉ ତମ ସିଆଡେ ବର୍ଷା ପକଉନି କି?
ନା ଆମ ଆଡ଼େ ଶୁଖିଲା ଖରା ହଉଚି।
ଘରେ ହଉଛି ଆଉ ଆପଣ ତାହେଲେ ଭାଗ୍ୟବାନ ଆଉ କଣ ।
ଆମ ଲୁଗାପଟା ସବୁ ନେଇକି ଶୁଖେଇ ଦିଏ ଟିକେ।
ଆଜ୍ଞା ହଁ ସେଇଆ କରିବା ଆଉ। ଗରମ ହଉଚି ଜୋରେ ଆମର ଆଡ଼େ ଏପଟେ।
ଆପଣ ଗୋଟେ କାମ କରନ୍ତୁ ଆପଣ ଆମ ଆଡ଼କୁ ପଳେଇ ଆସନ୍ତୁ ଆମେ ତମ ଆଡ଼କୁ ପଳଉଛୁ।
ଭଲ ହବ।
ତମ ଲୁଗାପଟା ସବୁ ଶୁଖେଇ ଦେଇକି ଆମେ କଣ କରିବୁ ପଳେଇ ଆସିବୁ ତମେ ଏଠି ଟିକେ ଥଣ୍ଡା ହେଇକି
ସିଆଡୁ ପଳେଇବୁ ଆଉ ଭଲ ଭଲ ହବ ଭଲ ହବ।
ଆଉ ମୁଁ ଶୁଣିଲି କୁଆଡ଼େ ଆପଣ ଏବେ ଆପଣଙ୍କର ବଡ଼ ଭାଇ ର ବାହାଘର ଖୋଜାଖୋଜି କରୁଛନ୍ତି?
ହଁ ବଡ଼ ଭାଇର ବାହାଘର ଖୋଜା ଖୋଜି କରୁଛନ୍ତି।
କେମିତିକା ଆପଣ ଝିଅ ଚାହୁଁଛନ୍ତି?
ଆଜ୍ଞା?
ଝିଅ ଚାହୁଁଛନ୍ତି ମାନେ ଆପଣଙ୍କ ଘରକୁ ଯିଏ ବୋହୂ ହେଇକି ଆସିବେ ତାଙ୍କ ପାଖରେ କୋଉ କୋଉ ଗୁଣ ଥିବା ଦରକାର।
ଗୁଣ ତ ଏମିତିରେ କହିବାକୁ ଗଲେ ମାନେ ବହୁତ ସାରା ମାନେ ଭଲ ଭଲ ଗୁଣ ଯେତିକି ଥିବା ଦରକାରେ ବାବା ମାଙ୍କୁ ସମ୍ମାନ ଦବା ବୁଝିଲେ କି ଘର ଘରର ସବୁ କାମ କରିବା ମାନେ ମେନ୍ ଟପିକ ହଉଛି ବାପା ବାପାମାଆ ଙ୍କୁ ସମ୍ମାନ ଦେବା ବୁଝିଲେ କି ସେଇ ଜିନିଷଟା ହେଲେ ଆପଣ ଜାଣିବେ କି ଗୋଟେ ଝିଅର ପ୍ରକୃତରେ ଗୁଣ ଅଛି।
ଆପଣ ତାହେଲେ କହୁଛନ୍ତି ଯେ ଆପଣ ଯୋଉ ବୋହୂ ଟିଏ କରିକି ଆଣିବେ ସେ ମାନେ ଗୁରୁଜନଙ୍କୁ ସମ୍ମାନ ଦଉ
ଆଜ୍ଞା ଆଜ୍ଞା।
ଆଚ୍ଛା ରୂପ, ବର୍ଣ୍ଣ ଏଗୁଡ଼ା ରେ କିଛି ଆପଣଙ୍କର ଯାଏ ଆସେ ନାହିଁ
ଏତେ ଏତେ କିଛି ନାହିଁ।
ଆଚ୍ଛା ତାହେଲେ ଆପଣ ତାହେଲେ ଗୋଟେ ଖାଣ୍ଟି ଓଡ଼ିଆ ଘରର ବୋହୂ ଟିଏ ଖୋଜୁଛନ୍ତି।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
ଆମ ଅଞ୍ଚଳରେ ଏଠି ଜଣେ ପାଖ ଗୋଟେ ଝିଅଟି ଅଛନ୍ତି ସବୁ ତାଙ୍କର ବାପା ଟିକେ ଗରିବ। ବୁଝୁଛନ୍ତି ହୁଁ। ଏଟୁ ଝିଅଟି ଭାରି ଗୁଣବତୀ
ଓହୋ ଓହୋ।
ତାଙ୍କର ସିଏ ଭାର ଗୁରୁଜନ ମାନଙ୍କୁ ସମ୍ମାନ ଦିଅନ୍ତି ହେଲା ଆଉ ଆପଣ ଯଦି କୁହନ୍ତେ କଥାଟାକୁ ଟିକେ ଆମେ ଆଗେଇ ନିଅନ୍ତୁ
ଆପଣ ଆଗକୁ ବଢାନ୍ତୁ ଆପଣ ଆଗକୁ ବଢାନ୍ତୁ କଥାଟାକୁ ବୁଝିଲେ କି? କଣ ଯାହା ଯଦି ଖର୍ଚ୍ଚ ବାର୍ଚ୍ଚ ହଉ ସବୁ ଆମେ ଦବୁ ଆଉ ଖର୍ଚ୍ଚ ଫାର୍ଚ୍ଚ କିଛି କରିବା ଆବଶ୍ୟକ ନାହିଁ। ବୁଝିଲେ କି ଝିଅର ବାପା ମା କିଛି ଖର୍ଚ୍ଚ କରିବା ବି ଆବଶ୍ୟକ ନାହିଁ ଖର୍ଚ୍ଚ ଖର୍ଚ୍ଚ ବାର୍ଚ୍ଚ ସବୁ ଆମେ ଦବୁ।
ହୁଁ। ତ ସେ ଚାହୁଁଛନ୍ତି ତାଙ୍କର ଯେହେତୁ ପଇସା ପତ୍ର ନାହିଁ ଝିଅଟିର ଭାଇଟିଏ ନାହିଁ ଆଉ ବାପା ମା ତ ବୟସ ହେଇଗଲାଣି। ଆଉ ଝିଅ ଟିକି କେମିତି ତାଙ୍କର ବିଦା କରିଦେଲେ ମାନେ ବାହାଘର କରିଦେଲେ ହାତକୁ ଦି ହାତ କରିଦେଲେ।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
ସେ ଟିକେ ଶାନ୍ତିରେ ନିଃଶ୍ୱାସ ନିଅନ୍ତେ।
ଆଜ୍ଞା, ଆଜ୍ଞା।
ହଁ ମୁଁ ସେଇ କଥା ଶୁଣିଥିଲି ତ ଆପଣଙ୍କର ଭାଇର ବିବାହ କରିବ ବୋଲି।
ଓହୋ ହୋ ଆପଣ ଆପଣଙ୍କୁ କିଏ କହିଲା?
ଏ ପାଖରେ ଜଣେ କହିଲେ ଆପଣ ବୋଧେ ତାଙ୍କୁ କହିଥିଲେ କି ଝିଅ ଖୋଜିବା ପାଇଁ। ସିଏ ଆସି ଆମ ଘରେ ଖବର ଦେଲେ। ହୁଁ
ଆପଣ ଘରେ କହିଛନ୍ତି ନା ଝିଅ ଫିହ ଦେଖା ଦେଖି କରିବାକୁ?
ହଁ, ହଁ ଆଉ ଏଇଠି ପାଖରେ ଜଣେ ଅଛନ୍ତି ତ ଆ, ଭଲ ଝିଅଟିି ଗୁଣାବତା ଝିଅ।
ଆଚ୍ଛା, ଆଚ୍ଛା।
ସେ ଘରର ସବୁ କାମ କରେ। ଲୁଗା ସଫା କରିବ ଡ୍ରେସ୍ ସଫା ହଁ ଆଇରନ୍ ଦବ ଇସ୍ତ୍ରୀ କରିବ। କରକ ରୋଷେଇ କରିବ ଏମିତି
ଆଚ୍ଛା, ଆଚ୍ଛା, ଆଚ୍ଛା, ଆଚ୍ଛା। ଓ ହୋ। ଆ, ଆପଣଙ୍କ ସେଠି କଣ ପଡୁଚି ଏମିତି ଢୋ ଢା ଶୁଭୁଚି?
ଆମର ଏଇଠି ଗୋଟେ ପାଗଳ ଟେ ଯୋଉ ନୁହେଁ କିଛି ଜାଣି ପାରୁନି। ସେଇ ପକଉଚି ଟେକାଟି ହେଲା ତା ମୁଣ୍ଡରେ ବୁଦ୍ଧି ନାହିଁ ହେଲା। ସେ ସେଥିପାଇଁ ଟେକା ଫେକା ପକଉଚି। ଦେଖ ମଣିଷର ମୁ ମୁଣ୍ଡ ଖରାପ ହେଇଗଲେ ସେ କଣ କରିବ? ବୁଝୁଚନ୍ତି। ଆମ ତୋମ ଆମ ଭଳିଆ ତ ସାଧାରଣ ଲୋକ ସେ ନୁହଁ। ତାଙ୍କର ମୁଣ୍ଡ ଟିକେ ଖରାପ ହେଇଯାଇଛି। ସିଏ କଣ କରୁଚନ୍ତି ନା ଟେକା ପକଉଚନ୍ତି। ତାଙ୍କ ଛାତ ଉପରେ ରହୁଚନ୍ତି ଆ ତା ଘରକୁ ଟେକା ପକଉଛନ୍ତି, ବୁଝୁଛନ୍ତି।
ତ ଏମିତି। ଆପଣ ତାହେଲେ ସେ ଆପଣ ତାଲେ ପାଗଳକୁ ତଡି ଦଢଉନାହାନ୍ତି।
ମୁଣ୍ଡ ଟା ଆମ ଉପରେ ଆସି ପଡିବ ଟେକା ଟା ଆମ ମୁଣ୍ଡ ଉପରେ ଆସି ପଡିବ।
ଓହୋ।
ବୁଝୁଚନ୍ତି ନା।
ଆଚ୍ଛା, ଆଚ୍ଛା ଏମିତି ତାହେଲେ ଆପଣ ଗୋଟେ କାମ କରନ୍ତୁ ସେ ପାଗଳକୁ ଖୁଆଇ ପୁଆଇ ଦେଉନାହାନ୍ତି ସେ ବୋଧେ ଖାଇ ପି ନ ସେଇଥିପାଇଁ ଏମିତି
କାହିଁ ପୁରଇବି ମୁଁ ତ ଭାବିଛି ସେ ଯୋଉ ପାଗଳ ଟାକୁ ବାନ୍ଧିକି ନେଇକି ପାଗଳ ଖାନାରେ ପକେଇବି। ତ ସବୁବେଳେ ପାଲ କାଢୁଥିବି ବୁଝିପାରୁଛନ୍ତି।
ଓହୋ।
ହଁ ସେଇ ମୂଳରୁ ମୂଳ ମାଇଲେ ଯିବ ସରି। ପାଳ ହୁଁ, ଯୋଉ ପାଗଳ କୁ ନେଇକି ପାଗଳ ଖାନାରେ ପକେଇବି।
ଓହୋ।
ବୁଝୁଚନ୍ତି ନା କି ସିଏ କାମୁଡି ଦବ ଲୋକ ହବ ହେଲା ସିଏ ଏମିତି ଅବସ୍ଥା କଲାଣି ସିଏ ଆମକୁ ହୀନସ୍ତା କରିସାଇଲାଣି।
କାମୁଡ଼ି କୁମୁଡ଼ି ପ କାମୁଡ଼ି କୁମୁଡ଼ି ପକଉଚି ତାହେଲେ।
କାମୁଡି କୁମୁଡି ପକଉଛି। ଆପଣ ତାହେଲେ ଜାଣିନାହାନ୍ତି ପାଗଳ ମାନଙ୍କ କର୍ତ୍ତୃତ୍ୱ ବୋଧେ।
ନାଇଁ ନାଇଁ ମୁଁ ଜାଣିନି ଆମ ଏ ଏପଟେ ପାଗଳ ଫାଗଳ ନାହାନ୍ତି ନା। ଆମର ଆଡେ ହାତୀ ସବୁ ଗୁରା ମାନେ ବୁଲୁଚନ୍ତି ବୁଝିଲେ କି। ହାତୀ ଜଳହସ୍ତି ଇତ୍ୟାଦି।
ହ
ବୁଝିଲେ ନା।
ଆମର କିନ୍ତୋ ଇଆଡେ ବେସି ପାଗଳ।
ଆମର ଏଡ଼େ ବେଶୀ ଜଳହସ୍ତି ଉରା ବୁଲୁଛନ୍ତି ବୁଝିଲେ କି?
ଜଳହସ୍ତି ବୁଲିଲେ ଚଳିବ ସେମାନେ କାହାକୁ କ୍ଷ ଚି ପହଞ୍ଚେଇବେନି କିନ୍ତୁ ପାଗଳ ମାନେ ଯଦି କାମୁଡି଼ ଦେବେ ମଣିଷ ବି ପାଗଳ ହେଇଯିବ।
କେହି ପହଞ୍ଚିବେନି ସେମାନେ କ୍ଷତି ପହଞ୍ଚଉଛନ୍ତି ଆଉ ତାଙ୍କୁ ଖାଇବା ପିଇବାକୁ ନଦେଲେ ସିଏ ଘର ବାଡ଼ି ସବୁ ଭାଙ୍ଗି ଦଉଛନ୍ତି ବୁଝିଲେ କି ବୁଝିଲେ ହାଲୋ।
ଆପଣଙ୍କ ଘର ଭାଙ୍ଗି ଦେଇଥିଲେ କି ଆପଣଙ୍କ ଘ
ନା ନା ନା ନା ଏଠି ଆମ ବିଲ ବାଡ଼ି ସବୁ ଅଛି ନା ବୁଝିଲେ କି? ଆମର ସବୁ ଆପଣ ଆଉ ଟିକେ ବାହାରକୁ ଆସି ଦେଖିଲେ ସେ ପାଗଳ ଟା କଣ କରୁଛି?
ଭାଇ ପାଗଳ କିଛି ନାହିଁ।
ନା ଆପଣ ଟିକେ ଥରେ ଆସି ବାହାରକୁ ଦେଖୁନାହାନ୍ତି ସେ ପାଗଳ ଟା କଣ କରୁଛି?
କାଇଁ ଆପଣଙ୍କୁ ଆପଣଙ୍କୁ କଣ ଲାଗୁଛି ପାଗଳ କଣ ଆମ ଘର ଛାଡିି଼କି ଯିବନି?
ନାଇଁ ନାଇଁ ସିଏ ବୋଧେ ଆଉ ଥରେ ମାନେ ଆଟାକ୍ କରିବା ପାଇଁ ଚେଷ୍ଟା କରୁଥିବ କାଳେ।
ନାଇଁ ଦେଖନ୍ତୁ ପାଗଳ ମାନେ ହୋଉଛନ୍ତି ତାଙ୍କ ମୁଣ୍ଡରେ ଟିକେ ବୃଦ୍ଧି ନଥାଏ। ବୁଦ୍ଧି ନାହିଁ ତାଙ୍କ ମାନସିକ ଟିକେ ଦୁଶ୍ଚିନ୍ତା ରହି ରହି ରହି ରହି ସେମାନେ ପାଗଳ ଆଡ଼କୁ ଗତି କରନ୍ତି ବୁଝି ପାଇଲେ ତାଙ୍କୁ ଜନ୍ମରୁ ଡକାଯାଏ ପାଗଳ ବୁଝିପାରୁଛନ୍ତି ତ ସେମାନଙ୍କ ନାଁ ହିଁ ପାଗଳ।
ଓହୋ ଆଉ ଇଆଡ଼େ ଆମର ବିଶ୍ୱାସ ବିଶ୍ୱାସ କରି ମୋର ଦି ମଣେ ବିଲ ହାତୀ ପୁରା ତଳି ଦେଲେ ବୁଝିଲେ ନା ସେ ପୁରା ଦଳି ଚ ପଟିକି ଆମର ଏଇଟା ଏ ବେଳକୁ ଯୋଉ
ତ ଆପଣ ତ କହୁଛନ୍ତି ହାତୀ ଆଉ ଜଳହସ୍ତି ଆପଣଙ୍କର ରହିଛନ୍ତି ଆଉ ସେଇଆ କରିବେ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା। କିନ୍ତୁ ଯାହା ହୋଉ
ଏଇଭଳି ଭାବରେ ସବୁ ହାଇରଣ ହଉଛୁ ଆଉ।
ଓହୋ ଆଚ୍ଛା ଆଚ୍ଛା। ଆଉ ଖା ପିଇ ସାଇଲେଣି?
ତାହେଲେ ଆପଣ ଯୋଉ ଆ-ଆମ ଯୋଉ ଆମର ଶୁଣନ୍ତୁ ଆମର ଯୋଉ ଗୋଟେ ପାଗଳ ଅଛି ତ ସେ ପାଗଳ କଣ କରେ ନା ହଁ।
ଆପଣ ଥରେ ବାହାରକୁ ଆସି ଦେଖୁନାହାନ୍ତି ସେ ବାଗଳ କଣ କରୁଛି?
ଆଉ ଯୋଉ ଆପଣଙ୍କର ଯୋଉ ବିଲରେ ଯୋଉ ହାତୀ ଯୋଉ ଅପଦ୍ରବ କରିଛି ଆପଣ କେତେ କଣ ନଷ୍ଟ ହେଇଛି?
କହୁଛି ଆମର ଦି ମାଣେ ବିଲ ନଷ୍ଟ ହେଇଯାଇଛି ମାନେ ପୁରା ଯେ ଠି ଏସବୁ ଆମର ଏଇ ଟାଇମ୍ ବେଳକୁ ସବୁ ବର୍ଷା ଫର୍ଷା ପକଉଛି ଧାନ ଫାନ ଆମ ସବୁ ଚାଷ କରିବୁ ନା କରିବୁନୁ? ଆପଣ ବିଶ୍ବାସ୍ କରିବେନି ସବୁ ପୁରା ନଷ୍ଟ କରିଦେଇଛି ଆମ ବିଲ ବୁଝିଲେ କି?
ଖାଲି ଆପଣଙ୍କ ବିଲ୍ ନା ଆଉ ଗାଁ ରେ କିଛି ଉ ବେ
ଉନ୍ ହ ଗାଁରେ ବି ବୋହୁତ୍ ମନ ମାନେ ଏ ନା ଏତେ ଜଣଙ୍କର କିଛି କରିନି କେବଳ ମୋ ବିଲକୁ ହିଁ ଦେବଳ ଆଖେଇ ଥିଲା। ବୁଝିଲେ କି?
ନାଇଁ ଆପଣଙ୍କର ଉପରେ ରାଗ ନା?
ହଁ ଆପଣଙ୍କ ଉପରେ ରାଗ ଅ ମୋ ସେ ନା ନା ମୋ ଉପରେ ଟିକେ ରାଗ ଥିଲା ବା।
ସେ ଆପଣଙ୍କ ଉପରେ କେମିତି ରାଗିବ?
ଓହୋ ଆପଣ କି ଆ ମୁଁ ବି ତାକୁ ଖାଇବାକୁ ଦୋଉ ନଥିଲି ମୁଁ ସ୍
ଆପଣ ବୋଧେ ଗୋଟେ କାମ ଆପଣ ବୋଧେ ତା ଛୁଆ ଫୁଆକୁ ମାରି ଦେଇଛନ୍ତି।
ମୁଁ ସଦାବେଳେ ଟିକେ ଖାଇବା ପିଇବା ଦିଏ ତ ମୁଁ ସେଇଥି ପଇଁ ମୁଁ କିଏ ମୁଁ ସଦାବେଳେ ଟିକେ ଖାଇବା ପିଇବା ଦିଏ ତ ସେଇଥିପାଇଁ ମୁଁ ଆଡୁ ମୁଁ ତାକୁ ଦି ଦିନ ହେଲା ନା ନା ମୁଁ ଦି ଦିନି ହେଲାଣି ଖାଇବା ପିଇବାକୁ ଦେଇନି ପା। ଶୁଣନ୍ତୁ ଶୁଣନ୍ତୁ ଯେହେତୁ ଯେହେତୁ ମୋ ବ ମୋ ପା ଖେ ଟିକେ ପଇସା ପତ୍ର କମି ହେଇଯାଇଛି ପଇସା ପତ୍ର ମୋ ପାଖରେ ସରିଯାଇଛି। ସେଇଥିପାଇଁ ମୁ ଖାଇବା ପିଇବାକୁ ଦେଇପାରିଲିନି ବୁଝିଲେ କି? ସିଏ ଆମର ଏ ଗୋଟେ ଟ୍ରାକ୍ଟର ରେ ଗୋଟେ ଟ୍ରାକ୍ଟର ଡାଲରେ ପୁରା ଫୁଲ ହେଇକି ଆମର ଆଉଥିଲା ଆଖୁ ବୁଝିଲେ କି ଆମ ଉତ୍ତର ପ୍ରଦେଶ ରରେ ଆମର ସବୁ ଡେଲିଭରି ହଉଥିଲା ଆଖୁ। ସେ ଆଖୁ ରସକୁ ପିଇବ। ଆଉ ଆମର ତରୁଭୁଜ ଫରଫୁଜ ଯେତିକି ସବୁ ଥିବ ଆମର ସବୁ ଖାଇବେ ବୁଝିଲେ କି। ଯେହେତୁ ମୁ ତାକୁ ଦେଲିନି ଆଉ ବିଲ ବାଡି କାମ ପଇସା ପତ୍ର ସବୁ ସେଇଥିରେ ଲାଗିଗଲା। ସେଇଥିପାଇଁ ସେ ବିଲ କୁ ନଷ୍ଟ କରିଦେଲା ଆଉ।
ନିଜେ ଖାଇଯାଉଛନ୍ତି ଆଉ-ଉ-ଉ ଆ ସେ ଗା ଆଉ ଯୋଉ ସେ ଯୋଉ ହାତୀ ପାତିକି ଦଉନାହାନ୍ତି ସେଥିପାଇଁ ଆପଣଙ୍କ ଉପରେ ରାଗୁଛନ୍ତି ସିଏ ଆଉ।
ନାଇଁ ନାଇଁ ନି ଆମେ ଆମେ କାଇହିଁ ଖାଇବୁ। ଆମେ ଯଦି ଖାଇବୁ ହାତୀ କାଇ ଖାଇବନି।
ଗୋଟେ ଯୋଉ ଆମର ଏଇଠିକି ଗୋଟେ ଯୋଉ ପାଗଳ ଅଛି ସେ ପାଲ ଉପରକୁ ଖାଲି ଟେକା ଯୋଉ ପକଉଛି। ଟେକା ଫାଟି ଗ ଯ ଯୋଉ ପାଲ ଫାଟିଗଲେ ତାଙ୍କ ଘ ଆମ ଘରର ଲୋକ ଯାଇକି-ଇ-ଇ କଣ କରିବେ। ସେ ପାଗଳ ଘର ଲୋକଙ୍କୁ କହିବେ ବୁଝିପାରୁଛନ୍ତି ନା ନାଇ।
ଓ ହୋ ହୋ।
ଟିକେ-ଏ-ଏ-ଏ ହଁ ସେ ପାଗଲ ଟିକେ ବୁଝିବା ଦରକାରେ କି ପାଲ ଯଦି ଫାଟିଯିବ ଅବସ୍ଥାଟି କଣ ହବ, ହେଲେ ତା ତ ହିତାହିତ ଜ୍ଞାନ ନାହିଁ ଆଉ, ବୁଝୁଛନ୍ତି ନା।
ଓହୋ ହୋ ଆଚ୍ଛା ଆଚ୍ଛା ଆଉ ତାହେଲେ ଗୋଟେ କାମ କରୁ ସେ ପାଗଳକୁ ପାଟି କରୁନାହାନ୍ତି।
ଆଗରୁ ତ ହିତାହିତ ବୁଦ୍ଧି ନାହିଁ ତାକୁ ପାଟି କଲେ କଣ ହବ।
ଓହୋ, ଆଚ୍ଛା ଆଚ୍ଛା।
ଏଇଆ ଆଉ ବୁଦ୍ଧି ଥିଲେ କି ନା କିଛି କହିବୁ, ଆଉ ସେ ତ ଅଜ୍ଞାନ ତାଙ୍କୁ ଜ୍ଞାନ ଥିଲେ ଗୋଟେ
ହଉ ହଉ ଆଜ୍ଞା ହଉ ମୁଁ ଟିକେ ଜି ମୁଁ ଟିକେ ଯାଉଛି ଟିକେ ମୁଁ ଟିକେ ମୁଁ ଟିକେ ଯାଉ ଟିକେ ଘରକୁ ସେ ପାଗଳ କଣ କରୁଛି ମୁଁ ଟିକେ ଦେଖିବି ଆଉ, ଆପଣ ରଖନ୍ତୁ।
ହଉ,